କଣ କରୁଚୁ?
ଏଇଠି ଖାଇକି ଆସିିଲି ମ।
କଣ ରୋଷେଇ ହେଇଚି?
ଭାତ ମୁଗଡାଲି ପୋଟଳକୁ ବଡି ତରକାରୀ। ଭେ ଉଁ ଭେଣ୍ଡି, କଲରା ଆଳୁ, ଛୁଇଁ ଭଜା। ଲେମ୍ବୁ ଖାଇଲ ଆଉ।
ହୁ ଆମେ ତ ଏଇ ଲେମ୍ବୁ ଲୁଣ ଲଙ୍କା ସବୁ ଏମିତି ଖାଇ ଦଉ। ଏବେ କେଡେ କେଡେ ଲେମ୍ବୁ ହେଇଚି ସବୁ ଉପୁରୁ ଆପେ ଆପେ ଖସୁଚି ଯୋଉ ହଳଦିଆ ପଡିକି
ହଉ ଆଉ ପଠେଇଦବୁ।
ଏଇ ପାଖ ବାଟ ହେଇଚି ଅ କୋଉଥିରେ ପଠେଇ ଦବୁ।
ହୁଁ।
ମାତାନପା ଏଇନୁ ଫୋନ କରିଥିଲା।
କଣ କହିଲା?
କହିଲା ତା ବାବା କଣ କହିଲେ ମୁଁ କହିଲି ତା ବାବା କହିଲା କି ବର୍ଷା ହେରିକା ଛାଡୁ ଆସିବ ଦେଖିକି ଯିବ ଆଉ। ତା ବାବାକୁ ଫୋନ କରିକି କହିଲି ଯେ ତା ବାବା କହିଲେ କି ପୂଜା କଣ କହୁଚି ମୁଁ କହିଲି ପୂଜା ତ ହଁ କରୁଚନ୍ତି। ନା ମତେ କେମତି ମନା କରୁଚି? କହୁଚି ନାଇଁ ମୁଁ ଏଇନୁ ବାହା ହେବିନି। ମୁଁ କହିଲି ତମକୁ ବୋଧେ ସେ କହନ୍ତେ ନାଇ ମୋ ପାଇଁ ବାହାଘର ବୁଝ। ଝିଅ ମାନେ ବାହାହେବି ବୋଲି। ବାପାଟା ଝିଅ ଟେ ହେଇକି ବାପା କୁ କହିବ।
ହୁଁ।
ନା ହଁ ହଉ ଆଉ।
ହୁଁ। କଥା ହଉଚି ଡେଲି ପୂଜା।
ହଁ କଥା ହଉଚି। ହେଇ କଥା ତା ବାବାକୁ କହୁନୁ। ନର୍ମାଲ୍ କଲ୍ ରେ ଭିଡ଼ିଓକଲ୍ କରିକି ହ୍ୱାଟସଆପ୍ ରେ।
ଆଉ ତାହେଲେ କଥାହୋଇଚୁ ତ କାଇଁ ରଙ୍ଗ ଦେଖଉଚି।
ସେଇଆପରା।
ହୁଁ ଡୁଡୁଲି କଣ କରୁଚି?
ଡୁଡଲି ଶୋଇଚି। ଆମେ ଏମିତି ଜଣେ ଜାକ ଉଠୁ ୟଆଡେ ତ କୁଆଡେ କିଏ ଝିପି ଝିପି ଯେମିତି ପକଉନି, ଯେଇଠୁ ଖଣ୍ଡେ ବାଟ ଯଦି ଚାଲିକି ଯିବ ଓଦା ହେଇଯିବ।
ଆମର ଆମର ଆଉ କଣ କି ଝିପିଝିପି ହେମତି ଚାଲିଚି ମୁଁ ତ ଦେଖିବାରେ ମୁଁ ଉଠିଲା ବେଳକୁ ଦେଖୁଚି ଏମିତି ଚାଲିଚି ଟୋଟାଲି କମିନି।
କାଲି ହେଇ ଯୋଉ କାଲି ହେଲେ ଯେ ତୋ ବସ ମଉସା ଫୋନ୍ କରିଥିଲେ।
କେଜାଣି ମୁଁ ଜାଣିନି ମୋର ତ ମୁଁ କୁଆଡେ ପଡିଯାଇଚି କାଲି। କଣ କହିଲେ କି?
ନା କାଲି ସିଏ ପାଞ୍ଚ ଥର ଲଗେଇଲେ।
ହଁ।
ତାପରେ ଏଠୁ ନୁହଁ। ପାଞ୍ଚ ଥର ଲଗେଇଲେ। ସେଠୁ ମୁଁ ଥରେ କଲ୍ ବ୍ୟାକ୍ କଲି ତାଙ୍କ ସ୍ତ୍ରୀ କହିଲେ ହାଲୋ କିଏ କହୁଚ? କଣ ପାଇଁ କଲ୍ କରିଥିଲ?
ତାପରେ?
ତାପରେ ମୁଁ ଏଠୁ କହିଲି ମଉସା କଲ୍ କରିଥିଲେ ତ ସେଥିପାଇଁ କଲ ଏଥିରେ କରିଥିଲି।
ତାପରେ
କହିଲେ ହଁ ହଉ ଆଉ କଣ କରୁଛ ଖାଇଲାଣି।
ଓହୋ ଓହୋ।
ତାପରେ ହେଠୁ ମୁଁ ଆଉ କିଛି କହିଲିନି ହୁଁ।
ମାଇଁ ସେଦିନ ପଡିି ଯାଇଛନ୍ତି।
କୋଉଦିନ?
ଆଉ ଲୋକ ଯିଏ ସେଦିନ ମାଇଁ ଗଲେନି ଯୋଉଦିନ ମୁନୁନାନି ହକା ଆସିଥିଲେ ମ।
ହୁଁ।
ଆଇ ବସ ଟା ଆଡ ବଟା ଯାଉନି କି ଆଡବଟା ଟି ମାଇଁ ଓହ୍ଲାଇ ଦେଲେ। ଏଇ ଯୋଉ ସେ ଓହ୍ଳେଇ ଦେଲେ ମାଇଁଙ୍କୁ ମାଇ ସେଠୁ ସେଠୁ ଦଶପଲା ଗୋଟେ ଝିଅଟେ ଯାଉଥିଲା ସ୍କୁଟି ନେଇକି ଆଉ। ସେ ଗୋଟେ ପତଳା ହେଇକି ଝିଅଟା ସେ ଝିଅ ଟା କହିଲା ହଁ ମୁଁ ଦଶ ପଲା ଯିବି ତାପରେ ହେଟୁହେଇ ଯୋଉ ସେ ମଉସା କହିଲେ କି ହଉ ତାହେଲେ ନେଇଯା ଟିକେ ମଧୁ ବନଠେ ଓହ୍ଲେଇ ଦବ। ଆଲୋ ଟିକେ ସମୟ ଯାଇଛି ହେଝିଅଟା ପକେଇଦେଲା।
ଛି ଛି।
ପକେଇଥିଲା କଣ କିଲୋ ସିଏ ତ ପତଳାଟେ ସେ ଟିକେ ନୂଆ ଶିଖାଣି ଇଏ ଯୋଉ ଏତେ ଓଜନ ସ୍କୁଟି ହା ସମ୍ଭାଳିି ହେଲା ନା ନାଇଁ ଏ ପୁଣି ଗୋଟେ ସାଇଟିଆ ବସିବୁ ଓଜନ ବହୁତ। ଦି ପଟକୁ ବସିଲେ କଣ ଏତେ ଓଜନ କି?
ହ
ତାଠୁ ପଡିଯାଇସିନ୍ତି ଯେ ଅଣ୍ଟା ଫଣ୍ଟା ମାଡ ହେଇଯାଇଥିଲା ଦେଖୁଚୁ ମାଇଁ କହିବାର ନାହିଁ କି କେହି କହିବାର ନାହିଁ। ତାପରେ ଏଇ ଯୋଉ ଟୁକୁନାଁ ଯାଇନଥିଲା ହାରି ତା ମାମୁଁ ଘଠିକି ଟୁକୁନା ହେଇଠି ଦେଖିଛି ସେ ବିକିକି ସାଙ୍ଗେ ସାଙ୍ଗେ କିନ୍ତୁ ଫୋନ କରିଛି କହିଲ ଆରେ ତୋ ମାଇଁ ଏବେ ପଡିଯାଇଛନ୍ତି। ବିକି ଆଉ କହିଚି ଆମେ ଏତେ ମନ ଜ୍ଞାନ ଦେଇନୁ ତାପରେ ମାଇଁ ଏବେ କହିଲେ କହିଲେ ନାଇଁ ଏଇ ମଉସା ବି ମନା କରିଥିଲେ କହିଲେ କହିବନି। ମୁଁ ହେଠୁ ପଚାରଥିଲି ଫୋନ କରିକି ମୁଁ କହିଲି କଣ ମାଇଁକି ପକେଇ ଦେଇଛ ନାଁ ନାଏ ଏ ଏମିତି କିଛି ନାଇଁ! ମାଇଙ୍କି ପଚାରିବନି ମାଇଁ ସେଠୁ ଖାରବ ଭାବିବେ ମୁଁ କହିଲି ତମେ ତାହେଲେ ଏମତି ଆଉ! ହଁ! ତାପରେ ହେଠୁ! ବସ୍ ରେ ଯାଇକି ଗଲେ ହେଦିନ!
ହୁଁ!
ହୁଁ! ତାଙ୍କର ବେଲଗଛ ଟା! ପୁଣି ଥରେ କଅଁଳିଲାଣି ବୁଲୁରିି ଘର!
ଓହୋ!
ବିଶିନି ଭାଇ ବି ଆଜି ଯାଇନାହାନ୍ତି ବୋଧେ? ଥୁଆ ହେଇଚି ତ ଗାଡି!
ହୁଁ!
ବର୍ଷା କେମିତିଆ ହଉଛି ଖାଲି ଗଲେ ହବ ନା?
ଆଉ ବର୍ଷା କେମିତିଆ ହଉଛି! କିଏ ଯିବ ମ ଘରୁ ବାହାରିକି! ଏଇ ଝରି ବର୍ଷା ହଉଛି! ପୁଣି ଦିନ ରାତି ଚବିଶି ଘଣ୍ଟା କିଏ କୁଆଡେ ଘରୁ ବାହାରିବ!
ଏରା ପୁଣି ଅଧିକ ଥଣ୍ଡା ହବ ଏଇ ବର୍ଷା ଗୁଡା!
ହୁଁ ସମସ୍ତଙ୍କି ସୋନାଲି ସାମନ୍ତକୁ ତ ଜର ହେଇଛି ପଡିଚି!
ହୁଁ! ଆଉ ତ! ଲୁଗାପଟ ହାଡେ କିଛି ଶୁଖିନି!
ମୁଁ ତ ଏ ନାଇଟ୍ ଗୋଟେ ପନ୍ଧିଛି ବୋଲି ଶୁଖି ଯାଉଛି କହ ଏ ଲୁଗା ପଟା ପିନ୍ଧିଲେ ଏ ଲୁଗା, ସାୟା, ବ୍ଲାଉଜ ଏତେ ଗୁଡାଏ କୋଉଠି ଶୁଖାନ୍ତି ଆଗ!
ଆମର ବରଣ୍ଡାରେ ଆହୁରି ଗୋଟେ ଟଣା ହେଇଚି ଲୋ ଝିଅ ହଁ!
ହଁ! ଟାଣି ଚାଲ ଗଦେଇ ଚାଲ!
ହୁଁ! ଏବେ ତ ଏଇପଟେ ଗୋଟେ ହବ ନୂଆ ହଲଟେ ହବ ଆଉ! ହେଇ ପଟେ ଖୁଡି ହେରିକା ରହିବେ ହେଥି ଗୋଟେ ବଡ଼ ବକ୍ସ ଖଟ ପଡିବ?
ହୁଁ।
ଖୁଡି ହେରିକା ଅଥି ରହିବେ? ତାଙ୍କ ରୁମ୍ କବାଟ ଅଲଗା ହବ! ଆଉ ଲାଟିନ୍ କବାଟା ଅଲଗା ହବ ଆଉ। ଆ ଆଉ ବାଘଦୁର ଟା ଟ ବଡ ଇଏ ଟେ ହେଇକି। ଆଜ ବେଷ୍ଟ ପଡିକି ଖାଲି ଗାଡି ଥୁଆ ହବ ଆଉ ସେଇଠି ଧାନ ହେରିକା ବସା ବୁସି ହବ। ଆଇ ଏଇ ପଟେ ଛାତରେ ଏନ୍ତା ଖୁଡି ଘର କରିଦେଲେ କୋଉ ପଟେ ଧାନ ଶୁଖେଇବ? ସେ ଦି ମହଲା ଉପରେ।
କଣ ହବ?
ସେଟରେ ଯାହା କଣ ଥାଦୁୋଇ କି କଣ ହବ? ସେ ବାଗେଇି ପାଞ୍ଚଟାରୁ ହୁଁ ହୁଁ। ସେଇ ରୁମ ଟାରେ ତାଙ୍କ ଖଟ ଟା ହିଁ ରୁମ ରେ ପଡିବ ଗେଷ୍ଟ ଫେଷ୍ଟ ଯ ଆସିକି ସଇାସୁଇ କରିବେ। ଆଉ ସବୁ ତାଙ୍କ ଖଟ ଗଦେଜ୍, ଏଲେନା ହେରିକା ସବୁ ସବୁ ଏ ରୁମ୍ ରେ ସୋଫା ଆଗା କି ସୋଫା ଆଗା ବଧେ ରୁମ ଟାରେ ପଡିବ ନା କନ ଅମିତି।
ହୁଁ।
ହୁଁ ହୁଁ।
ହଁଁହଁ।
ହୁଁ। ଆଉ ଜଇଁ ଫୋନ୍ କରିଥିଲେ।
ନାଇଁ କାଇହିଁ ଡ୍ୟୁଟି ସରିନି ବୋଧେ? ସେ ଲଗେଇନାହାନ୍ତି କି ମୁଁ ବି କଲ୍ କରିନି ମୁଁ କରିବି କଥା ହେଇସାରିକି କରିବି ଆଉ।
ଓ ହଉ ଆଉ।
ପାରାାର ସବୁ ବର୍ଷା ଧାଡି ବାନ୍ଧିକି ବସିଚି କି? କେନ୍ତତାାଇକି ଗୋଟେ କଉଠ ଛ ତଳେ କି କୋଉଠି ବିଲ ହଅନ୍ନ୍ତାନି ନା ଓ ଉଲା ଆଉ ନିହାତି
ହୁଁ ହଁ।
ନୁହଁ ଯାଇକି ବସିଛନ୍ତି ଆଜ୍ ବେଷ୍ଟ ଉପରେ କିନା? ଉ ବର୍ଷା ମାଡ ଖାଉଛନ୍ତି ବସିକି।
ହୁଁ ଆମର ତ ଏଇ କାଉଦା ଖାଲି ଖୁମ୍ଟୁଛି ବିଦିଶ ଯରେ ଜନ୍ମ କରିୁଛି। ଜୋ ତା ଛୁଆ କରିଛି ବିଦିଶା ତାକୁ ଟେକା ଫୋପାଡି ଦେଇଛି ଯେ। ସେ ଖାଲି ଗୋଡେଇ ଗୋଡେଇ ଖୁମ୍ପୁଛି ସମସ୍ତେଙ୍କୁ।
ହୁଁ।
ହୁଁ। ବର୍ଷା ତ ଛାଡିଆର ନାଁ ଗନ୍ଧ ଧରୁନି। ନାନୀ କାଲିଠୁ ଆଇଲାଣିି ଦେଖିନି ଆଉ ବର୍ଷା ତ ହଉଛି କିଏ ଘରୁ ବାହାରିବ ମ।
ହୁଁ ପୁଣି ବାରିପଟ ଯୋଉ ଅପରିଷ୍କାର କିଏ ଯିବ ସିଆଡେ।
ହଁ ଖତ ବାଡ
ସେଇଆ ପରା।
ହୁଁ। ଦଦା ତ କାର୍ ନେଇକି ଯାଉଛନ୍ତି ଏଥର।
କୁଆଡେ?
ଦୋକାନକୁ।
ଏଥିରେ ପିଲା ତାକୁ ବସିକି ପଳଉଥିବେ।
ନାଇଁ ବିକି ଆଗ ତାଙ୍କୁ ଗଲା ପିଲାଙ୍କୁ ଛାଡିକି ଆଇଲା କାର୍ ରେ ସବୁ ପିଲା ତାପରେ ଏଠୁ ଦଦା ସ୍କୁଟି ଥୋଇକି ହେଇଠୁ ପିଲା ସିଏ ଗଲେ ଏଠୁ, ପିଲାଙ୍କୁ ମଜା ଲାଗୁଚି।
ହୁଁ ଆସିଲା ବେଳକୁ ପୁଣି କାର୍ ରେ ଆସିବେ ସମସ୍ତେ ଏକାଥରେ ଆସିବେ ଆଉ।
ହୁଁ ହୁଁ ଗୋଟେ ମଜା ଲାଗୁଚି ଆଉ ହୁଁ।
କାହାକୁ ତଲେ ଅଛି।
ହୁଁ।
ମୁଁ ତ ଭାବିଥିଲି ଏବେ କୋଉଦିନ ଦସପଲ୍ଲା ମୁଁ କହିଲି ଡ୍ୟାମ ଠା ଭଲ ହେଇଗଲାଣି।
ହୁଁ।
ଯିବା ଡ୍ୟାମଆଡେ ବୁଲାବୁଲି କରିକି ଟିକେ ମେଟ୍ରୋ ବଜାରରେ ସବୁ କିଣା କିିଣି କରିକି ମୋବାଇଲ କାଚଟା ପ ପକେଇ ଭାଙ୍ଗି ଯାଇଚି ଆସିବେ ଆଉ। ଆଇ ଏନ୍ତିଆ ଝରି ବର୍ଷା ହେଲେ କିଏ ଯିବ କୁଆଡେ ଘରୁ ବାହାରିିକି। ଯେନ୍ତିି ଯାଇଥିଲେ ଲଙ୍କାପୁଡି ଗଲା ଦିନ ଅଟ କରାହେଇଥାନ୍ତା। ଅଟୋ କରାହବ ନହେଲେ ସିଲୁ ମାମୁଁଙ୍କୁ ନେଇକି ଯିବେ।
ହଁ ମ ଅଟରେ ତୁ ମାମୁନ ଦିଦି ଭାଇ ଯିବ ହାରି ଆଉ।
ହଁ ଅଟୋରେ ଯାଇଥିଲେ ସମସ୍ତେ ଯାଇଥାନ୍ତୁ। ଆଉ ଅଟୋଟେ କରିବୁ ନହେଲେ ଦେଖିବା ନହେଲେ ସିଲୁ ମାମୁଁଙ୍କୁ କି ଯାହାକୁ କହିବୁ ନେଇକି ଏବେ ଆଣିକି ଆସିବେ ସେ ଯିବେ ମୁଁ ବି ଯିବି।
ହୁଁ ଅଟ କିଆଁ କରିବ ଶହେ ଟଙ୍କାରେ କିଆଁ ତେଲ ପକେଇଦବନି ଅଟୋ ତିନିଶହ ନଉଚି ଏମତିକା ଶହେ ଟଙ୍କା ତେଲ ପକେଇଦବନି ଯିବ ଆସିବ। ସେଏ ଭାଇ ସିଏ ମାମୁନି ତ ଯିବେ, ତୁ ସିଲୁ ମାମୁଁ କି ଆଉ କାହା ସାଥିରେ ନା ଯିବୁ ହାରି।
ଆମ ମାନସ ମାମୁଁ ଅଛି ସିଲୁ ମାମୁଁ ଅଛି।।
ହୁଁ। ବର୍ଷା ତ ଏଇନେ ସାତ ତାରିଖ ଯାଏ ହବ କହୁଛନ୍ତି ଆଉ ମୌସୁମୀ ଆଉ।
ଏଥିରେ କାଳେ ଠାକୁର ଅଣସର ଘରେ ରହଲେ ଗରମ ହଏ, ଏ ବର୍ଷ ଗରମ ହବନି।
ଏଇ ବର୍ଷ ଆଉ କଣ ଗରମ ହବ।
ହୁଁ ଠାକୁରଙ୍କୁ ବି ଥଣ୍ଡା ଲାଗିବ ଅଣସର ଘରେ।
ହୁଁ।
କିନ୍ତୁ ଏମତିଆ ପାଗ ହେଲେ ଭଲ ନୁହଁ ଠାକୁରଙ୍କୁ ଜ୍ୱର ହେଇଥିବ ନା।
ଅଧିକ ତାଙ୍କୁ ଜର ହବ ଆହୁରି।
ଆଉ ସେୟା ପରା।
ଆଉ କଣ।
ଠାକୁର ବହୁତ୍ କଷ୍ଟ ପାଉଥିବେ ଏଇନା।
ଆଉ
ପରା ପୁରା ସତରେ ବହୁତ୍ ଲାଷ୍ଟ ଏପର୍ଯ୍ୟନ୍ତ ବି ସେମିତି ଅନେଇକି ବଇଛନ୍ତି ଜମା ଉଠିକି ଯାଉନାହାନ୍ତି କୁଆଡେ।
ମାମୁନି ଦିଦି କଣ କରୁଛନ୍ତି, ତଳେ?
ହୁଁ ତଳେ ଅଛନ୍ତି ମୋବାଇଲ୍ ଦେଖୁଥିଲେ। ମୁଁ ତଳେ ବସିଥିଲି ଆଉ ମେଘ ହଉଚି ତ ଦେଖୁଚି ବସିକି ଆଉ କଣ କରିବି ତଳେ ଯାଇକି ଖାଲି ଘରଟା ବିତରେ ବସ ମୋ ମୁଣ୍ଡ କଣ ହେଉଥିଲା ଆଜି ସକାଳୁ।
ହୁଁ।
ଏଠି ଜଣଙ୍କ ଛାତରେ ସେମିତି ଲୁଗା ପଟା ଶୁଖେଇଛନ୍ତି।
ଭଲ ଚାଲାଖ ଲୋକ ଗୁରା ତ।
ହେଁ ଏନ୍ତା ମୁଁ କାହାର ଅଧ୍ ଆହୁରି ଏଣି ଚୁପୁିଡିବ କି ନାଇଁ ଆଉଥରେ ଏମତି ଥୋଇଦବ ବର୍ଷା ବର୍ଷୀ ଛାଡ଼ିଲା ଠୁ ଶୁଖେଇବ ନଚେତ ଘରେ ଯୁଆଡେ ଶୁଖେଇବ।
ହୁଁ।
ନହେଲେ ବଦଳିକିଥୋଇଚାଲ ଯୋଉଦିନ ମେଘ କମିବ ସଫା କରି ଶୁଖେଇବ।
ହୁଁ।
ଯେତେକ ଲୁଗା ଅଛି ନୂଆ ପୁରୁଣା ସବୁ ଆଡେଇକି ଆଗ ପିନ୍ଧ।
ଆଉ କମ
ସେଇଆପରା।
ତ ପରୀକ୍ଷା ଚଉଦରୁ ଯେ ଏମିତିଆ ଯଦି ପାଗ ଦବ କେତି ଯିବୁ କହିଲୁ ଆଗ?
ସେୟା।
ଯିବୁ ଯେମିତି ହେଲେ ଯିବାକୁ ବାଧ୍ୟ ତ ଆଉ ଯିବୁନି ଆଉ କଣ କରିବୁ। ସେୟା ଓଦା ହଉଛି ସରସର ହଉ ଯାହା ହଉ। ଏଗାରଟାରୁ ଦିଟା ପୁଣି ମାନେ ଏଇଠୁ ନଅଟା ସାଢେ ଆଠଟାରୁ ମୁ ଯିବି ହଁ ହଁ। ହୁଁ।